ହଁ। ଶୁଣା ଯାଉଚି?
ହଁ ହଁ କ୍ଲିଅର ସେ ଶୁଣା ଯାଉଛି।
ହଁ। ଏଇ ବସିଥିଲି ଆଉ ତମେ କଣ କରୁଛ?
ତମ ନାଁ କଣ?
ମୋ ନାଁ ହେଉଛି ସ୍ବିଟି। ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ, ତମେ ବୋଧେ ନେଟୱାର୍କ ପ୍ରୋବ୍ଲେମ ଟିକେ ଅଛି।।
କି?
ନାଇଁ ତମ ଭଏସ ବେଳେ ବେଳେ ରହି ଯାଉଛି।
ମୁଁ ତମ
ଆଁ ଆଁ।
ତମ ଘର କୋଉଠି?
ଆମ ଘର ହଉଛି ଏଇଠି ଜଗତସିଂହପୁର।
ଓହୋ।
ହ୍ୟାଲୋ।
ହଁ।
ହଁ, ତମ ଘର?
ନାଇଁ ଜଗତସିଂହପୁର ଡିଷ୍ଟ୍ରିକ୍ କିନ୍ତୁ ଜଗତସିଂହପୁରରେ ନୁହଁ।
ଓହୋ ମାନେ ପ୍ରପର।
ପ୍ରପର ଜଗତସିଂହପୁର ନୁହେଁ।
ଆଉ।
ରଘନାଥପୁର ଆମ ଘର।
ଓହୋ ଜଗନ୍ନାଥପୁରରେ। ମୁଁ ଏଠୁ ବା ନୂଆ ପୋଖରୀ ଆମ ଘର।
ପାଖରେ ଆଉ।
ହଁ।
ଏବେ କଣ କରୁଛ?
ଏବେ ମୁଁ ବି ସି ଏ କରିବି। ହଁ।
ହଁ ମୋର ଗ୍ରାଜୁଏସନ କମ୍ପ୍ଲିଟ ହେଇଗଲାଣି।
ଓହୋ।
ହଁ ହଁ ହଁ। ନା ସ୍କୁଲ ଟା ଆଉ କଣ ଖିଆପିଆ ହେଇଛି?
ହୁଁ ଏବେ ଖାଇନି ଖାଇବି ଆଉ ଟିକେ ପରେ।
ଓହୋ।
ମୁଁ କଣ କହୁଚ।
ମୁଁ ଖାଇଛି ଯୋଉ କଳା ବୁଟ ହେଇଥିଲା ସେଇଆକୁ ସି ସିଝେଇକି ଭାଜିକି ଖିଆ ହେଇଛି ଆଉ ସେଇଆକୁ।
ଆମେ କାହା ଜରିିଆରେ ଲାଇନ ଅଛି ଆଉ ଅଭିଜ୍ୟ।
ଆଁ ଆଁ। ମୁଁ ମୁଁ ହଁ ଅଭିଲିପ୍ସା ଦିଦିଙ୍କ ଠାରୁ ନମ୍ବର ଦେଲେ ତ ସିଏ ଆଉ।
ଏ ଯୋଉ ଏ ଲାଇନ କୁ ଆସିଲେ କାହା ଜରିଆରେ ସେ କଥା ପଚାରୁଛି।
ସିଏ ଜଣେ ଆମର ରିଲେଟିଭି ଜଣେ ହେବେ ଦିଦି ତାଙ୍କ ଥ୍ରୁରୁ ଆସିଲି। ହାଲୋ।
ହଁ।
ହଁ।
ତମ ଘରେ କିଏ କିଏ ସବୁ ଅଛନ୍ତି?
କଣ କହିଲ?
ମୁଁ କହିଲି ତମ ଘରେ ଆଉ କିଏ ସବୁ ଅଛନ୍ତି?
ଘରେ ହଉଛି ମୋର ଗୋଟେ ସାନ ଭଉଣୀ ଅଛି ମା ପାପା ଆଉ ବଡ଼ ମା ବଡ଼ ମା ବଡ଼ ବାପା ଆଉ ବୋଉ ଆଉ ହୁଁ। ବଡ ମା ବଡ ମା ପାପାର ଗୋଟେ ଝିଅ ଆଉ ବଡ ଦିଦି ଆଉ ସିଏ ବି କାମ କରୁଚି ଏଇଠି।
କିଏ କିରେ?
ହଁ ଏଇଥିରେ ହିଁ କାମ କରୁଚି।
ଏବେ ନୂଆ ନା କେବେ ଠୁ ପୁରୁଣା
ଏଇ ମାସେ ହବ କରୁଛି ଆଉ।
ତମେ କେତେ ଦିନ ହେଲାନି କରୁଚ?
ମୁଁ କାଲି ହିଁ ଷ୍ଟାର୍ଟ କଲି। ସେଥିପାଇଁ ତ ମୋର ବହୁତ ସାରା କଲ ରହିଯାଇଚି।
ହଁ କେତେଟା ଆଉ ବାକି ଅଛି?
ମୋର ପନ୍ଦରଟା ସରିଚି। ଆଉ ତମର? ହୋଉ ହୋଉ ଓ ହୋ। ସାରିଦବା ଆଉ ପାଞ୍ଚଟା ତ ମାତ୍ର।
ହଁ ହେଲେ ଏଇ ଯୋଉ ଯାହା ପାଖକୁ କଲ୍ କଲା ବେଳକୁ କାହାର ନେଟୱାର୍କ ଆସୁନି ଥରେ କଥା କହିଲେ ଯାହାର ନେଟୱାର୍କ ଆସୁଛି ଥରେ କଥାବାର୍ତ୍ତା ହେଇଗଲା ବେଳକୁ ସେକେଣ୍ଡ ଟାଇମ ମାନେ ଆଉ ଲଗାତାର କଥାବାର୍ତ୍ତା ହେଇ ହଉନି
ହଁ ହଁ ସେଇଟା ହଉଛି ମୋ ସହିତ ବି ହଉଛି ହଁ
ହଁ ସେଥି ପାଇଁ ମତେ
ହଁ
କାମ ଥିଲୁ କି ତାର ଟାଇମ ଲିମିଟି ଅଛି କଣ କହିଲେ ତାଙ୍କ ଯେତେ ଦିନ ବି ଯଦି ତା କରିପାରିବା ସେଇ ଅନୁସାରେ ମୁଁ ଆଉ ଜାଣିନଥିଲି
ଅ ହୋ ତାପରେ ବି ସମସ୍ତଙ୍କର ନେଟୱାର୍କ ନାହିଁ ନା ବର୍ଷ
ଉଁ ହଁ ବର୍ଷା କେମିତି ଏଇନା ନେଟୱାର୍କ ଡାଟା ଦିଟା ଯାକ ତ ଦରକାର ନେଟୱାର୍କ ବେଶୀ ଆଉ
ହଁ ତମେ କେବେଠାରୁ କାମ କରୁଛ
ନୁଆ ମାନେ କା ଦି ଦିନି ନୁହଁ ହେଲାଣି ଯେବେଠୁ ନେଲେ ଜେଲେ ସେବେଠୁ ନୁହଁ ତାପରେ ଟିକେ କଲିି ଆଉ ତଥାପି ହେଇଗଲାଣି ପନ୍ଦର ଦିନ ଖଣ୍ଡେ ହେଲେ କଲ ଠିକ ସେ ମାନେ ସେମିତି ଜଣାଶୁଣାରେ କେହି ନଥିଲେ ଅହିଂସା ସେ ଅଭିଲିପ୍ସା ଦେଲା ତମ ନମ୍ବ- ମୁଁ କହିଲି ଯାହା ମୁଁ ମୁଁ ମଜାଣ ଖଲି ଜାଣିବି ତ ଆଉ ଯାହାକୁ ନ ଚିହ୍ନିଥିଲେ ହେଲେ ଚିହ୍ନେଇିବି କଣ ଅଛି ସେଥିି ହେଲେ କମ୍ପ୍ଲିଟ ତ ହେଇନି ନା। ତାର ବି କମ୍ପ୍ଲିଟ ହେଇଗଲାଣି।
ହଁ ତାଙ୍କର ହେଇଯାଇଛି।
ହୁଁ ତାର ତ ନେଟୱାର୍କ ପ୍ରୋବ୍ଲେମ ବହୁତ। କହିଲା ଆଉ ଦିଦି ମୋର କମ୍ପ୍ଲିଟ ହେଇଗଲାଣି ମୁଁ ଗୋଟେ ନମ୍ବର ଦଉଛି। ମୁଁ ଆଉ ସେଇଥିରେ କଥା ହବ ମୁଁ କହିଲି ହଉ କଥା ନ ହେଲେ ନାହିଁ ଆଉ
ହଁ ଏଥିରେ ଚିହ୍ନା ଇଏ କଣ ଅଛି କଥା ହେବାକୁ ତ ପଡିବ ଆଉ।
ହଁ।
ହୁଁ। ହୁଁ।
ହଁ।
ହଁ ଏମିତି କଥା ଆଉ ତାଙ୍କର ବି ନେଟୱାର୍କ ନ ଥିଲା ସିଏ ବି ସେ ବାହାରକୁ ଯାଇ କଲ୍ କରୁଥିଲେ
ହଁ ତାଙ୍କ ଘରେ ତ ବହୁତ ନେଟୱାର୍କ ପ୍ରବ୍ଲେମ ମାନେ ନର୍ମାଲ କଲ ଲାଗୁନ
ଓହୋ ହୋ। ହଁ ସେଏ ହଉଥିବ ଆଉ ତାଙ୍କ ଘର ଟା ସିଆଡେ ଏର ସମ ଆଡେ ନା। ସିଆଡେ ଟିକେ ଆହୁରି ଟିକେ ପ୍ରୋବ୍ଲେମ ହଉଥିବ ଆଉ
ହୁଁ।
ଆଉ କଣ?
ଉଁ?
ହାଲୋ।
ଆ ତୁ ରାତିକୁ କଣ ରୋଷେଇ?
କଁ କହିଲ?
କହିଲି ରାତିରେ କଁ ରୋଷେଇ ରୁଟି ଖାଇବ ନା ଭାତ?
ହଁ ରୁଟି ଆଉ କଁ ହେଇଥିବ ଆଉ ମୁଁ ଆଉ ଜାଣିନି।
ହୁଁ।
ହମ ଘର ତାହେଲେ ଜଗନ୍ନାଥପୁର, ନାଁ?
ହୁଁ।
ଅ ହଁ ମାନେ ମ ମାର୍କେଟ ଉପରେ?
ଉ ମାର୍କେଟ ଉପରେ ନୁହେଁ ଗାଁ ଭିତରେ ଏ ଟିକେ ମାନେ ଚିହ୍ନା ଅଛନ୍ତି କି?
କା ହଁ। ଚିହ୍ନା ତ ଆମର ଜଗନା ନାଇଁ ନାଇଁ ସାଙ୍ଗ ନାଇଁ ରିଲେଟିଭ୍ ଅଛନ୍ତି। ମୋ ପାପାଙ୍କର ବି ସିଆଡେ ଦୋକାନ ଥିଲା।
କୋଉଠି ଦୋକାନ ଥିଲା?
ଏଇ ଥିଲା ଯୋଉ ଶୀକ୍ଷେତ୍ର ଷ୍ଟୁଡିଓ ଜାଣିଚ?
ଓହୋ।
ହଁ ସେଇ ତାଙ୍କ ଦୋକାନ। ଆଉ ତମ ଘର କୋଉଚି କୁଆଡ଼େ
ଉଁ ତମର ନିଜର?
ଆଁ ଆଁ?
ତମରି ଏ ମାନେ ନିଜର?
କଣ?
ଏ ଷ୍ଟୁଡିଅରେ।
ହଁ ହଁ ଆମ ନିଜର ଷ୍ଟୁଡିଓ।
ଆଉ ଆଉ କଣ ବର୍ଷା ହଉଚି କି ଏବେ?
ନାଇଁ ଏବେ ବର୍ଷା ହଉଥୁଲା ଏବେ କମ୍
ଓହୋ। ତମ ଭଏସ୍ ବେଳେ ବେଳେ ମାନେ କଁ କହିଲ କ୍ଲିୟର ଆସୁନି। ମାନେ ଗେସ୍ କରିକି ମୁଁ କୋହୁଚି ତମେ କଁ କହୁଚି ତମର ଟିକେ ବୋଧେ ନେଟୱାର୍କ ପ୍ରୋବ୍ଲେମ ଅଛି। ହୁଁ।
ନେଟୱାର୍କ ଏଠି ତ ନେଟ ତ ଭଲ ଚାଲୁଚି।
ଓ କେହି ବାଡ଼ି ଖଣ୍ଡ ହଁ ସେଇ ବର୍ଷା ପାଇଁ ଟିକେ ହଉଥୁବ ସେ କଁ ପ୍ରୋବ୍ଲେମ ଅ।
ହଉଚି।
ହଁ ଏବେ ବି ହଉଚି ଟିକେ ଟିକେ।
କଣ କହିଲ?
ଶୁଣାଯାଉନି ତମ କଥା।
ଏବେ ବି ଶୁଣାଯାଉନି?
ହଁ ଏବେ ଶୁଣାଗଲା।
ଏବେ କ୍ଲିୟରରେ ଶୁଣାଯାଉଛି।
ହଁ ମାନେ ଏତେ ବି କ୍ଲିୟର ନୁହଁ କିନ୍ତୁ ଚଳିବ। ହ୍ୟାଲୋ।
ହଁ।
ହଁ।
ଗୁଟୁଙ୍କ ଝିଅ?
ଆଉ କଣ କହିଲ?
ମୁଁ କହିଲି ତମେ କଣ ବୁଟୁ ଭାଇଙ୍କ ଝିଅ?
ହଁ ହଁ ହଁ ହଁ ତାଙ୍କ ଝିଅ। ତମେ ତାହେଲେ ଭଲସେ ଜାଣିଛ। ହଁ। ହ୍ୟାଲୋ।
ହଁ କୁହ।
ମୁଁ କହି ମୁଁ କହିଲି ତମେ ତାହେଲେ ଭଲସେ ଜାଣିଛ ତାଙ୍କୁ।
ହୁଁ।
ହଁ ହଁ। କଣ କହିଲ?
ହଁ ଜାଣିଛି ଭଲସେ।
ହଁ ହଁ।
ହୁଁ। ହୁଁ।
ହଁ ଆଉ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇନ?
ତମ ଆଡି ହଉଛି କମିଯିବନି ତ?
ହଁ ଏବେ ଆଉ ଟୋଟାଲ ନାହିଁ ଏବେ ଟୋଟାଲ ତ ହଉନି ଖାଲି ପବନ ଟିକେ ଟିକେ ଯାହା ଦଉଛି।
ହଁ ଏବେ ତ ଭଲ ପବନ୍ ଦଉଛି।
ହଁ।
ଟେଣ୍ଠରେ କରୁଥିଲି।
ନାଇଁ ନାଇଁ ଓ ପ୍ଲଷ ଟୁ କରିଥିଲି ପ୍ଲସ ଟୁ ପରେ ଗୋଟେ ଇୟର ଗ୍ୟାପ୍ ମାନେ ଡ୍ରପ୍ ନେଇଥିଲି। ତାପରେ ଏବେ ବି ସିଏ କରିବି। ଡ୍ରପ୍ ନେଇଥିଲି ଗୋଟେ ଏକ୍ଜାମ ପାଇଁ ପଢାପଢି କରୁଥିଲି ସେଥିପାଇଁ ଡ୍ରପ୍ ନେଇଥିଲି। ହ୍ୟାଲୋ। ହଁ ତମେ କୋଉ କଲେଜରେ କରୁଥିଲ?
ମୁଁ
ଓହୋ।
ଓ ହୋ। ନାଇଁ ମୁଁ ମୁଁ ତ ସିଆଡେ଼ ପଢ଼ିଥିଲି ଖାଲି ପ୍ଲସ ଟୁ ଟା ଏଇଠି କରିଛି ଆମ ରାହାମା କଲେଜରେ।
କୋଉଠି ଯାଇଛି ପ ବାହାରେ କୋଉଠି ଯାଇକି ପଢ଼ୁଥିଲ କି?
ହଁ ଭୁବନେଶ୍ୱରରେ ପଢ଼ୁଥିଲି ମାନେ ୱାନ କ୍ଲାସ୍ ରୁ ଟେନ୍ତ୍ ଯାଇକି ସିଆଡେ଼ ପଢିଲି ତାପରେ ଏଇଠି ଦି ବର୍ଷ କହିଲେ ଘରେ ପଳେଇ ଆସେ ଏଇଠି ପାଖରେ ରହି ପଢ଼ିବୁ ତ ଦି ବର୍ଷ ଏଇଠି ପଢ଼ିଲି। ତାପରେ ଗୋଟେ ଏକ୍ଜାମ୍ ପାଇଁ ଡ୍ରପ ନେଇଥିଲି ଏବେ ପୁଣି ବି ସିଏ କରିବି ଆଉ ସିଆଡେ ଆଉ।